ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ କଣ କରୁଥିଲ?
ବସିଚି ଆଉ।
ହଁ କିଛି କାମ ନାହିଁ?
ନା ସନ୍ଧ୍ୟାରେ କଣ କାମ ଅଛି।
ଠାକୁର ପୂଜା ନା
ଠାକୁର ପୂଜା ସରିଲାଣି ସନ୍ଧ୍ୟାବେଳେ।
ଓହୋ ଆଉ ଗାଁ ରେ କାହାର ପୂଜା ଦଉନାହାନ୍ତି।
ନାଇଁ ଏଇନା କିଛି ଆଉ ପୂଜାପୂଜି ନାହିଁ ଆଉ।
ଓହୋ ଆଉ ସନ୍ଧ୍ୟା ବେଳରେ କଣ ଖାଇବା ହେଇଥିଲା?
ହେଇଥିଲା ବରା, ଘୁଗୁନି ଆଉ
ଓହୋ ଆଉ ରଜ କେମିତି ପାଳନ କଲେ?
ରଜ ଭଲରେ ତିନି ଦିନେ ଦୋଳି ଖେଳି ଭୋଜି ଭାତ କରି ଆଉ କଟିଲା ଆଉ।
ଓହୋ ଭୋଜିରେ କଣ ହେଇଥିଲା?
ଭୋଜିରେ ରବିବାର ଦିନ ହେଇଥିଲା ଭ ଭାତ, ଡାଲମା, ଚିକେନ ରବିବାର ପ୍ରଥମ ରଜ ଦିନ।
ଆଚ୍ଛା ଓହୋ ଆଉ ତମ ଗାଁ ରେ ଭୋଜି ହେଇନଥିଲା?
ହଁ ଗାଁ ରେ ଭୋଜି ହଉଥିଲା ଝଅ
ହୁଁ ଗାଁରେ କେତେ ଦିନ ଭୋଜି ହେଲା?
ଗାଁରେ ତିନ୍ ଦିନ୍।
ହୁଁ ହୁଁ। ଆଉ ତମର ଭଉଣୀମାନେ ସବୁ ରଜକୁ ଆସିଥିଲେ ଦୋଳି ଖେଳି।
ହଁ ଆସିଥିଲେ ସବୁ।
କିଏ କିଏ ଆସିଥିଲେ?
ବବଡ଼ ନାନୀ ଆସିଥିଲା ସାନ ନାନୀ ଆସିଥିଲା।
ଓହୋ ସମସ୍ତେ ଯାଇ ସାରିଲେଣି ନା ଅଛନ୍ତି?
ସମସ୍ତେ ଯାଇ ସାରିଲେଣି। ତମେ କଣ କରୁଛ?
ମୁଁ ଏବେ ରୋଷେଇ କରୁଛି ଚାହା ବନଉଛି।
ଅହ ଚା ରେ ଲୁଣ ପଡେ ନା ପଡେନି?
ଚାହା ରେ ଚିନି ପଡେ ନା ଲୁଣ କେମିତି ପଡେ ଚାହା କେବେ ପିଇନାହାନ୍ତି ବୋଧେ ଲାଗୁଛି?
ନା।
ଆଉ ଆଉ ତମ ବୋଉଙ୍କୁ କୁହ ଚା ବନେଇକି ଦେବେ ପିଇବା ଚିନି କହିବ ବହୁତ କରି ପକେଇ ଦେବେ। ମୁଁ କିଏ ମୁଁ କିଏ କହିଲୁ? ମୁଁ କିଏ କହିଲ ଜାଣିଛ?
ହଁ।
ହଉ ଚାହାର ରେସିପି ହଉଛି କ୍ଷୀର ଚିନି ଅମୁଲୁ ନହେଲେ ଆ ଆଉ ଯାହା ଅଦା ଗୁଜୁରାତି ଗୋଲମରିଚ ଲବଙ୍ଗ ତେଜପତ୍ର ସବୁ ପକେଇଦବ ହେଲା। ତା ପରେ କଡପ୍ ଚାହା ବନେଇ
ତମ ପାଖରେ ଚିନି ଥିବ ୟୁରିଆ ସାର ଥିବ କୋଉଟା ଜାଣିବ ଚିନି କଉଟା ୟୁରିଆ ସାର କୋଉଟା ଦିଟା ସାମାନ୍ ତ ଦାନ ହେଇକି
ନା ଟେଷ୍ଟ କରିବ ନା ଆଉ ୟୁରିଆ ସାରା କଣ ମି
ଓ ଓହୋ।
ୟୁରିଆ ସାର୍ ହଁ ୟୁରିଆ ସାର ନେଇକି ପିମ୍ପୁଡ଼ି ପାଖରେ ଥୋଇଦେବ ୟୁରିଆ ସାର କଣ ପିମ୍ପୁଡ଼ି ଖାଇବ?
ଓହୋ ବୁଦ୍ଧି ଅଛି ଆଉ?
ହୁଁ ଆଉ ବୁଦ୍ଧି ରହିବନି କେମତି ଭାବିଲୁ?
ଓହୋ ଆଉ ସମସ୍ତଙ୍କ ଦେହ ପା ଭଲ ସବୁ?
କଣ ଖାଇବ? ହଁ।
କଅ ଆଜି ଆଉ କଣ ରୋଷେଇ କରୁଛ କି ଆଉ ରାତିକି?
ରାତିରେ ରୋଷେଇ ହବନି ଦିନରେ ରୋଷେ ହେଇକି ରହିଛି ଚିକେନ ରାତିରେ ଖାଲି ରୁଟି ହବ। ରୁଟି ସହୀତ ଚିକେନ ଖିଆ ହବ। ହଁ ଆମେ ଶନିବାର ଖାଉ ରବିବାରେ ଖାଉ ରବିବାରେ ଖାଉ ନା ଶନିବାରେ ଆଉ ବୁଧବାର ଶୁକ୍ରବାର। ଶନିବାର ମୁଁ ଖାଏନି ଘର ଲୋକ ସବୁ ଖାଆନ୍ତି ଆଉ।
ହଁ ତମ ରଜ କେମିତି କଟିଲା?
ହଁ ରଜ ବଡ ଧୁମଧାମ ରେ କଟିଲା ଗାଁକୁ ଗଲି ଦୋଳି ଖେଳିଲି ପିଠା ଖାଇଲୁ ଭୋଜି କଲୁ ଚାରିଆଡେ ବୁଲିଲୁ ରଜ ଟି କି ଖୁବ ଭଲରେ ପାଳନ କରି ଘରକୁ ଫେରିଲୁ।
ଉହୁ ରଜପାନ ଖାଇଛ ନା ଖାଇନ?
ରଜପାନ ଖାଇଛୁ ନା ଆଉ ତମ ଆଡେ ରଜପାନ ବିକ୍ରି ହଉଥିଲା?
ଆଉ
କୋଉଠି ବିକ୍ରି ହଉଥିଲା?
ଦୋକାନ ରେ।
କୋଉ ଦୋକାନ ରେ କିଏ ବିକୁ ଥିଲା ମ ମୁଁ ତ ଗୋଟେ କାହିଁ ଖୋଜି ପାଇଲିିନି?
ଆଃ। ଏ ଛକ ଉପରେ ଯୋଉ ଦି ତିନିଟା ଦୋ ଦୁଇ ତିନଟା ଦୋକାନ ଅଛି ସେଇ ଦୋକାନ ରେ ବିକ୍ରି ହଉଥିଲା।
ଓହୋ ମୁଁ ତାହେଲେ ଦେଖିନି ଆଉ କୋଉ ଦୋକାନୀ ବିକ୍ରି ହଉଥିଲା ଆଉ।
ତମର ତ ନିଶା ଦୋଳି ଖେଳିଆରେ ଭୋଜି କରିବାରେ
ନାଇଁ ନାଇଁ ମୁଁ ଦୋଳି ଖେଳିନି ଦୋଳି ମୁଁ ଖେଳିନି ବହୁତ୍ କମ୍ ଦୋଳି ଖେଳିଛି। ଦୋଳି ଖେଳିଲେ ମୋ ମୁଣ୍ଡ ବୁଲାଏ ମୁଁ ଦୋଳି ଖେଳେନି।
କୋଉ ଦୋଳି ତମକୁ ଭଲ ଲାଗେ ବେଶୀ?
ଆମ ଗାଁରେ ତ ଦେଶୀ ଦୋଳି ନିଶୁଣୀ ଦୋଳି ଆଉ। ଆଉ ଗୋଟେ ନୂଆ ଷ୍ଟାଇଲ୍ ଦୋଳି ହେଇଥିଲା ଆଉ। ଦୋଳିଟା ତ ଭାଙ୍ଗିଗଲା।
କଣ କରିଆ ଓଜନ ଲୋକ ଓଜନିଆ ଲୋକ ଦିହେଁ ବସି ପାଇଲେ ଭାଙ୍ଗିଗଲା ସେଥିପାଇଁ ଆଉ।
କିଏ କେଜାଣି ଦୋଳିରେ ଖେଳି କି ଭାଙ୍ଗିଦେଲେ ତିଆରି ହଉ ହଉକା ଦୋଳିରେ।
ଦୋଳିଟା କେବଳ ଝିଅ ପିଲା ମାନେ ଖେଳିବା କଥା ପୁଅ ପିଲାମାନେ ଦୋଳିରେ ବସିକି ଖେଳେ ଦୋଳିଟା ଭାଙ୍ଗିିଜିବନି?
ନିହାତି।
ହୁଁ ଦୋଳିକି ଭାଙ୍ଗିଦେଲେ। ଦେଖା ଅଛି ଆର ବର୍ଷକୁ ଆାର ବର୍ଷ ରଜରେ ଦୋଳି ହଉଛି କି ନ ହଉଛି।
ନା ଆର ବର୍ଷ ଭଲରେ ହିଁ ହବ ଦୋଳି ଫୋଳି ପଡିବ
ହୁଁ ହଉ ଦେଖିଆ ଆଉ। ଆଉ ଆଉ ଆପଣ ପୁରା ପୂଜା କରନ୍ତି କୋଉ କୋଉ ପୂଜା କରନ୍ତି?
ସବୁ ପୂଜା।
ତଥାପି ଯେମିତି ରୁଦ୍ରାଭିଷେକ ହେଲା
ହଁ ରୁଦ୍ରାଭିଷେକ କରୁଛି। ଗୃହ ପ୍ରତିଷ୍ଠା ବିବାହ ଘର ଆଉ ଗଣେଶ ପୂଜା।
ଓ। ଏଇଥର ଗଣେଶ ପୂଜା କୁ ଆସନ୍ତୁ ଭୁବନେଶ୍ଵର ଆଡେ। ବହୁତ୍ ଗୁଡା ଗଣେଶ ପୂଜାରେ ଭାଗ ନେବେ।
ଆମ ଆମ ଅଞ୍ଚଳ ତ ବହୁତ୍ ଗଣେଶ ପୂଜା ଅଛି ଯେ ମତେ ସମୟ ମିଳୁନି ମୁଁ ବି କିଛି ୟ ସବୁ ଇଏ କରୁଛି। ଯେତିକି ରଖିଆ କଥା ସେତିକି ରଖୁଛିଉ।
ଭୁବନେଶ୍ଵର ଆସିଲେ ଟିକେ ଅଧିକ ବେଶୀ
ପଇସା ମିଳିବ ଯେ ପଇସା ରୁ କଣ ମିଳିବ ଲୋକଙ୍କ ସହିତ ସମ୍ପର୍କ ଟା ଆଗନା। ଆଗେ ଗାଁ ନା ଆଗେ ନିଜ ଅଞ୍ଚଳ ନା
ଗାଁ ରେ କଣ ଗାଁ ରେ କଣ ବେଶୀ ପୂଜା ମିଳୁଛି କି
ମିଳୁନୁ ଯେ କିନ୍ତୁ ନିଜ ଗାଁ ସବୁବେଳେ ପରିଚୟ ନା ଆଉ। ଜନ୍ମ ମାଟି ସେ ମା ମାଟି।
ଓହୋ ଗାଁରେ କଣ ଖାଲି ସ୍କୁଲ କଲେଜ୍ ଏତିିକି‌?
ନା ହଁ ସ୍କୁ ସ୍କୁୂଲ। କଲେଜେ ଆଉ ପିଲାମାନଙ୍କର ପିଲାମାନେ କରନ୍ତି ଆଉ କ୍ଲବ ଘର
ଓହୋ ଗାଁ ରେ କେତେଟା କେତେଟା ପୂଜା ହଉଛି?
ଗାଁ ରେ ସାତ ଆଠଟା ହେଇଯାଉଛି ଆଉ।
ହ ହ ସାତ ଆଠ ଛଅ ଟା ପୂଜା
ହୁଁ
ଆଉ ଗୋଟେ ତ ଆମର ୟୁପି ସ୍କୁଲ, ହାଇସ୍କୁଲ, କଲେଜ ଆଉ ଗାଁ ରେ ଦିଟା। ଗୋଟେ ନା ଦିଟା ଗଣେଶ ପୂଜା?
ଗାଁ ଆମ ଗାଁ ରେ ଗୋଟେ ଆଉ ଗାଁ ପାଖାପାଖି ତିନିଟା ଆଉ ଘରୁଆ ପୂଜା ଦି ତି ତିନିଟା ସୁକିନ ଆଉ ହେକରେ ଆଉ ଗୋଟେ ଅଞ୍ଚଳରେ ଗୋଟେ ଦିଟା ଏମିତି ଆଉ ଆଠ ଦଶଟା ହେଇଯାଉଛି ଆଉ। ମୁଁ ଆହୁରି କଲ ଆହୁରି ଆସିବ ଯେ ମନା କରିଦେଲି ସମୟ ହବନି ନା।
ଭଲ ଭଲ ଯେତିକି ପାରିବ ସେତିକି କରିବ ବେଶୀ ଲୋଭ ଭଲ ନୁହେଁ।
ଲୋଭଭୋକ ନାଇଁ ଆମକୁ ସମୟ ମିଳିଲେ କଣ ହେବତା ଇଏ ତ ଗଣେଶ ପୂଜା ଯାହାଲେ ବି ଗୋଟେ ଭି ଭିତରେ ପୂଜା ସରିବା କଥା ପିଲାମାନେ ଉପାସ ରହିପାରିବେନି ନା।
ଓ ଆଚ୍ଛା ଆଉ ଖାଇବା ପିଇବା ତାହେଲେ ବରା ତରକାରୀ ଖାଲି ହେଇଚି। ବରା ତରକାରୀ କଣ ଘରେ ବନେଇକି ଖାଇଲ ନା ବାହାରୁ ଆଣିଲ?
ବାହାରେ କିଣି ଖାଇଲି ଆଉ। ସାଙ୍ଗମାନେ ମି
ଓ ଆମ ଓହୋ ଆମ ଗାଁ ପାଖରେ ଯୋଉ ଛୋଟ ଛୋଟ ଦୋକାନ ସବୁ ହେଇଚି।
ହଁ ଆମ ଛକରେ ଆ
ଆଚ୍ଛା ହଉ। ଆଉ ରାତିରେ ଏଁ ରାତ୍ରି ର ଖାଇବା?
ରାତିରେ ରୁଟି, ସନ୍ତୁଳା ଓ ଡ଼ାଲମା ଆଉ।
କିଏ ବନଉଛନ୍ତି ଭଉଣୀ ନା ବୋଉ?
ବଉ। ଭଉଣୀମାନେ ପଳେଇଲେ ଶାଶୁ ତ ଆ ହଁ ସମସ୍ତେ ଭଲ ଅଛି ହଁ ଭଲ ଅଛି।
ଓ ତମ ଆଡେ ବର୍ଷା ହେଇଥିଲା?
ନା ଆଜି ବର୍ଷା ହେଇନି କାଲି ବର୍ଷା ଜୋର ହେଇଥିଲା।
ଓହ ତାହଲେ ଏବେ ଟିକେ ଗରମ କମିଜିବଣି ସିଆଡେ ଆଉ।
ନା ଗୁଳୁଗୁଳି ହଉଚି ପା।
ଓ ଆଉ ବିଜୁଳିର ସମସ୍ୟା ରହୁଛି ନା କିଏ
ହଉଁ। ବିଜୁଳି ସମସ୍ୟା ସବୁବେଳେ ରହିବ କମିବନି କେବେ ବନ୍ଦ ହବନି।
ଓ ବର୍ଷା ହେଲେ ମାନେ ବିଜୁଳି କଟ।
ଟିକ ଅଳପ ପବନ ଟିକେ ହେଲେ ବି ବିଜୁଳି କଟ।
ଓହୋ ତାହେଲେ ସମସ୍ୟାରେ ସବୁ ଲୋକମାନେ ରହୁଛନ୍ତି ଗାଁ ଲୋକ। ମୁଁ ଯାଇଥିଲି ଗାଁକୁ ଏଇ କରେଣ୍ଟ ପାଇଁ ମୁଁ ପଳେଇ ଆସିଲି ଖାଲି ବାର ବାର ବାର ବାର କରେଣ୍ଟ କଟିଲା ସେଇଠି ରହିବା ଅସମ୍ଭବ ହେଇଗଲା।
ଆଗରୁ ଫେରେ ଆମେ ରହୁଥିଲେ ନା ବିନା ବିଜୁଳି ଯେତେବେଳେ ଥିଲା ବିନା ବିଜୁଳି ରହୁଥିଲେ ଏବେ ଅଭ୍ୟାସ ହେଇଗଲାଣି ବିଜୁଳି ନହଲେ ଚଳି ପାରିବାନି।
ଆଁ ପୂର୍ବରୁ ଅଭ୍ୟାସ ଟା ଥିଲା ଏବେ ଆଉ ଆକୁଣ୍ଟେଡ ହେଇଗଲୁଣିି ନା। ସେଥିପାଇଁ ଆଉ ରହି ହଉନି ହୁଁ। ଆଉ କଣ ବିନା ବିଜୁଳି ରହି ହଉଚି। ଟିକେ କଟିଗଲା ମାନେ
ବିନା ବିଜୁଳି ବିନା ମୋବାଇଲ୍ କିଏ ରହିପାରିବ କି?
ହ ହଉ। ଏବେ କ ଏବେ କ କରେଣ୍ଟ୍ ଅଛି ନା ପଳେଇଲାଣି?
ଏବେ ବିଜୁଳି ଅଛି।
ନଉନୁ।
କଣ୍ ଝିଅ କଁ ଖାଇଆକୁ ମାଗୁଚି? ପୁଅ ଖାଇଆ ମାଗୁ
ହଁ। ଝିଅ ଖାଇଆକୁ ମାଗୁଚି ଜିଦି କରୁଚି ଇଆଡୁ ସିଆଡୁ ଖାଇବ ବୋଲି।
ଛୋଟ ଛୁଆ ସେଇଆ ହେବେ।
କଣ? ଦେ। ଖାଇବି।
ଆଉ ଭାଇଙ୍କ ଦେହ ଭଲ ଅଛି?
କଣ ହେଇ କଣ ହେଇଚି?
ଆଉ କଣ ଭାଇଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି। ଏବେ ବା ଖାଇବାକୁ ମାଗୁଚନ୍ତି ତାଙ୍କୁ ଦଉଚି ଟିକେ ସ୍ନାକ୍ସ।
ହୁଁ।
ନା କଣ କହନ୍ତି ଜଳଖିଆ।
ଜଳଖିଆ।
ଏବେ ସ୍ନାକ୍ସ ଟାଇମ୍। ଏ ଚାହା ସହିତ ସ୍ନାକ୍ସ ଖାଇବେ।
ହଁ।
ହଉ ଠିକ୍ ଅଛି।
ହ ହଉ।